କଣ କରୁଛ?
ନାଇଁ ବସିଚେ।
କାହିଁ ବସିଚ?
କାହିଁକି ବସଚି ମାନେ ବସଚି ତ କାହିଁକ ବସିଚି।
କ କଣ ତମେ?
କଣ?
ମାନେ କର କଣ ପଢାପୁଢି?
ହଁ ମୁଁ ଏବେ କମ୍ପିଟେଟିଭ - କରୁଚୁ
ଆଛା ନିଟ ନା ଜେ ଇ?
ହଁ ନା।
ଆଜ୍ଞା?
କଣ କହିଲେ ଶୁବିଲାନି ଭଲସେ?
ମୁଁ କହିଲି କମ୍ପିଟେଟିଭ କଣ କରୁଛନ୍ତି?
ସି ଏସ ସି, ରେଲୱେ ଏଇଗୁଡ଼ାକ।
ଶୁବୁନି।
ହ୍ୟାଲୋ।
ହଁ ଶୁବିଲା।
କହିଲି ଏସ୍ ଏସ୍ ସି, ରେଲୱେ ଏଇଗୁଡାକ।
ଆଚ୍ଛା ଆଚ୍ଛା ଆପଣ କୋଉଠୁ ମାନେ କୋଉଠୁ କହୁଛନ୍ତି?
ମୁଁ
ଘର କୋଉଠି?
ପ୍ରପର ଘର ଆମର ନୟାଗଡ଼।
ଓ ନଆଗଡ଼।
ହୁଁ।
ହଉ ହଉ ଆଉ ସବୁ ଭଲ?
ହୁଁ।
ଖାଇଛନ୍। ହଁ ମୁଁ କହିଲି ଖାଇଛନ୍ତି?
ହଁ।
ଓ ଆଛା। ଆଉ କୁହନ୍ତୁ। ହଳ ହାଲୋ।
ଆପଣ କଣ ପଢାପଢି କରନ୍ତି?
ହ୍ୟାଲୋ। ହଁ ମୁଁ ତ ବି ଟେକ୍ କରୁ ଛି ଭୁବନେଶ୍ଵରରେ ହଁ ମୁଁ ବି ବି ଟେକ୍ କରୁଛି।
ହୁଁ ହୁଁ। ଆପଣଙ୍କ କୋଉ ଇଅର ହେଲା ଏବେ?
ମୋର ଫୋର୍ଥ ଇଅର୍।
ଆଛା। କୋଉ ଗାଁ ତମର?
ଆମେ ବାଲ୍ ମୋର ବାଲେଶ୍ଵର।
ଅ ହ ବାଲେଶ୍ୱର।
ହୁଁ।
ଆଉ ଆପଣଙ୍କର ଆଡେ କେମିତି କଣ ସେଲିବ୍ରେସନ, କଣ କହିଲେ?
ଆଜ୍ଞା ଆଜ୍ଞା।
ମୁଁ କଇଲି ଆପଣଙ୍କ ଆଡେ କେମିତି କଣ? ମୁଁ କଇଲି ଆପଣଙ୍କ ଆଡେ କେମିତି କଣ ସେଲିବ୍ରେସନ ସବୁ ହୁଏ?
ସେଲିବ୍ରେସନ ମାନେ କଁ ମାନେ କଣ ଟା?
ରଜ୍ ରଜ କି ହଉ କିମ୍ବା କିଛି ବି ଓକେଜନ।
ସବୁ ଆମ ବାଲେଶ୍ଵରରେ ଧୁମଧାମରେ ସବୁ ଜିନିଷ। ସବୁ ଭଲ ହୁଏ।
ଆଚ୍ଛା।
ହଁ ରଜରେ କମ୍ପିଟିସନ ହୁଏ, ଝିଅ ପିଲାଙ୍କର ସେମାନେ ଭଲ ମାନେ ନାଚ ଗୀତ ସେମତି ଆହୁରି ବଢିଆ ବଢିଆ ହୁଏ। ପ୍ରାଇଜ୍ ବି ଥାଏ ତା ପାଇଁ।
ଆଚ୍ଛା।
ହୁଁଉ। କଣ ଡ୍ୟାନ୍ସ ଫ୍ୟାନ୍ସ କରନ୍ତି?
ନା ନା ନା ମତେ ତ ପସନ୍ଦ ନାହିଁ।
କଣ ପସନ୍ଦ ଆପଣଙ୍କୁ ସିଙ୍ଗିଙ୍ଗ?
ନା ନା ହଁ ଗୀତ ଗୀତ ଗାଏ ପଛେ। ସେ ବି ନୁହେଁ ଆରେ ୟାର
ଆଛା ଆଛା ବାଥରୁମ୍ ସିଙ୍ଗର।
ନା ସେଟା ବି ନୁହେଁ।
ନାଇ ଏମିତି ମଜାକରେ କହିଦେଲି ଖରାପ ଭାବିଵେନି।
ଆଛା ଠିକ୍ ଅଛି କିଛି ଅସୁବିଧା ନାଇଁ।
ହଉ। ଆଉ ପଢାପଢି କେମିତି ତମେ
ପଢାଢିପ ତ ଚାଲିଛି। ପଢାପଢ଼ି ତ ଚାଲିଛି ଦେଖାଯାଉ କଅଁ
କେମିତି ମାନେ ପ୍ଲସ ଟୁ ପ୍ଲସ ଥ୍ରୀ ସବୁ ଭଲ ହେଇଥିଲା
ପ୍ଲସ ଟୁ ପ୍ଲସ ଥ୍ରୀ ଭଲ
ଚାଲୁ ଆଉ ମାଡି ଚାଲ ସେୟା ଚାଲିଛି ଆଉ ଜୀବନ ଟା ତ ଚାଲଛି
ହୁଁ।
କଣ ଖାଇଥିଲେ?
କି ଛି ନାଇଁ ସେ ରୁଟିକୁୁ ଭଜା ରୁ ଟିକୁ ଭଜା
ରାତିରେ କଣ ଖାଇବେ?
ମୁଁ ଅଲରେଡି ଖାଇସାରିଲିଣି, ହଁ ସେ ରାତି ଥି ପାଇଁ ହିଁ ଅଲରେଡି ଖାଇସାରିଲିଣି।
ଆଚ୍ଛା ପୁଣି ରାତିରେ ଭୋକ ହବନି?
ନା ନା ଭୋକ କାଇଁ ହବ ଏବେ ତ ଜଷ୍ଟ ଖାଇଲି ଆଉ ଭୋକ କଣ।
ରାତିରେ ଜଲଦି ଶୋଇ ପଡ଼?
ଉଁ ବେଳେବେଳେ
ହୁଁ ହୁଁ ବେଳେବେେଳେ ମାନେ ତ ରାତିରେ ତ ଭୋକ ହଉଥିବ ନିହାତି।
ନାଁ ମତେ ଭୋକ ହିଁ ହୁଏନି ହଁ ଭୋକ ହେଲେ ପାଣି ଅଛି ନା କି ଶୋଷ କରେ।
ଆ ସେମିତି ହେଲେ ତ ଭୋକ ହଉଥିଲେ ସବୁବେଳେ ତମେ ପାଣି ପିଇଦିଅନ୍ତ।
ଖାଇଥିବି ନା ତ ଏତେ ବି ଭୋକ ହୁଏନି।
ଆଚ୍ଛା। ଓହୋ ହଁ ନାଇଁ ଝିଅ ପିଲା ବି ବେଶି ଖାଆନ୍ତିନି।
ହେଇଥିବ କିଏ ଜାଣିଲା।
କାଇଁ ତମେ ଝିଅପିଲା ନୁହଁ?
ହଁ ହେଇଥିବ ମାନେ ମୁଁ ତ ହଁ ମୁଁ ଥୋଡି ନା କହିଲି ମୁଁ ଝିଅ ପିଲା ନୁହେଁ ବୋଲି।
ହେ ନାଇଁ ମ
କିନ୍ତୁ ମୁଁ ମୋ ସରାଉଡିଙ୍ଗରେ କାଇଁ ଏମିତି ଦେଖିନି ନା ସେଇଥିଲାଗି।
ଆଚ୍ଛା ଆଚ୍ଛା ଆପଣ ମାନେ ଟାଉନ ଫାଉନରେ ବେଶୀ ରୁହନ୍ତି ନା ନୟାଗଡ଼ର ମାନେ ପ୍ରପର ଗାଁ ନା ନା ଏମତି ଟାଉନ ସିଟି?
ନାଁ ନାଁ ନୟାଗଡ଼ ପାଖରେ ଓଡଗାଁ ସେଇଠୁ।
ନା ଗାଁ ରୁ ତ?
ନାଁ ନାଁ ସେଇ ଟାଉନ ଉପରେ ହିଁ।
ଆଚ୍ଛା ଆଚ୍ଛା। ହୁଁ। ଭଲ ଆଉ।
ହୁଁ।
ଆଉ ଆଉ ଆପଣ ଖେଳା ଖେଳା ଖୁଳିରେ କେମିତି କଣ?
ନା ନା ମୁଁ ସେ ସବୁ କରେନି।
ଆଉ କଣ କରନ୍ତି ଖାଲି ପଢା?
ହଁ କରିବା କଥା ବଟ୍ ମୁଁ କରେନି ହଁ ବୁଝିଲି ବଟ୍ କରିବା କଥା କିନ୍ତୁ ମୁଁ କରେନି।
ଗୋଟିଏ ଲାଇଫ ଗୋଟିଏ ଜିନ୍ଦଗି ଥରେ ଚାଲିଯିବ ଆଉ ଆସିବନି। ବୁଝୁଚନ୍ତି ହୁଁ। ସେଟା ଏବେ ଜଣା ପଡୁନି ଯେତେବେଳେ ଓଲଡ ଏଜ ହେଇଯିବେ ସେ ବି ଜଣା ପଡିବ। ବୁଝୁଛନ୍ତି ପାଠ ପଢନ୍ତୁ ଏଟା ନାଇ ପାଠ ପାଠ ପଢତେ ପଢ଼ତେ ମାନେ ଏଞ୍ଜୟ ତା ଭିତରେ ଖୋଜି ଏଞ୍ଜୟ ବି କରିବା କଥା ଲାଇଫ ଟାକୁ।
ଯେହେତୁ ମୋର ଗୋଟେ ଛୋଟ ସରାଉଣ୍ଡିଙ୍ଗ ଅଛି। ତ ସେଇଥି ଲାଗି ସେଇ ବେଶୀକ ଅନୁସାରେ ଏତେ ବି ମୁଁ ଆରିୟାନ ଭାଇ
ହଉ ହ ଆଉ କଣ କୁହନ୍ତୁ। ଏବେ କଣ କରୁଛନ୍ତି।
ଏବେ କଣ କରୁଛି।
ହଁ।
ଏମତି ହିଁ ଛାତ ଉପରେ ହିଁ ବୁଲୁଚି
ହୁଁ ହୁଁ କ ଆପଣ ଏବେ ପଢୁନାହାନ୍ତି ରେଲୱେ ପାଇଁ ପଢା଼ପୁଢି଼।
ହଁ ପଢାପଢି ମର କୋଚିଂ ତ ସରି ଯାଇଛି ଅବିକା ମୁଁ ଲାଇବ୍ରେରୀ ଯାଇକି ଯାହା ପଢାପଢି କରୁଛି।
ଆଚ୍ଛା। ଆପଣଙ୍କୁ କେତେ ହେଲାଣି।
ଟ୍ଵେଣ୍ଟି ୱାନ୍।
ଓ ହୋ। ଆଉ ପଢ଼ା ପୁଢି଼ରେ ମାନେ କେମତି ପ୍ଲସ ଟୁ ପ୍ଲସ ଟୁ ରେ ମାର୍କ ସବୁ ଭଲ।
ହଁୁ ସେମିତି କୋଭିଡ ବ୍ୟାଚ ତ ଆଉ।
ଓହୋ କୋବି ନୁହେଁ ତାହେନେ ପାଇଥିବ ଭୟଙ୍କର ମାର୍କ ଆଉ।
ଟେନ୍ଥ ତ ଭଲ ନାହିଁ ତ ସେଇଥିଲାଗି ସେଇ ଅନୁସାରେ ପ୍ଲସ ଟୁ ମାର୍କ ତ ପ୍ଲସ ଟୁ କେମତି ଭଲ ଆସିବ।
ଆଉ ମାର୍କ ଆଜି କାଲି ବି କେହି ପଚାରୁନାହାନ୍ତି। ଏ ରିୟାଲିଟି ପୋ ତ ସବୁ କମ୍ପାନୀ ବାଲା ସ୍କିଲ ଦେଖୁଛନ୍ତି ଗମେଣ୍ଟ ହେଲେ ଖାଲି କମ୍ପିଟେଟିଭ ଏକ୍ଜାମ କ୍ଲିୟର କର ତାଙ୍କୁ ଯୋଉ ଏକ୍ଜାମ୍ ଅଛି କ୍ଲିୟର କର। ଆଉ ଇଣ୍ଟରଭ୍ୟୁ କ୍ରାକ୍ କର ସରିଗଲା ଗମେଣ୍ଟ। ପାଇଗଲ। ଆଉ ଯଦି ପ୍ରାଇଭେଟ ସେକ୍ଟର ଯଦି ହଁ ହଁ। ଆଉ ପ୍ରାଇଭେଟ ସେକ୍ଟର ସ୍କିଲ୍ ଦେଖୁଛନ୍ତି ଆଉ କଣ ଦେଖୁଛନ୍ତି ଆଉ ଆଟିଟ୍ୟୁଡ ବିହେବିୟର ଏସବୁ ଦେଖୁଛନ୍ତି ଆଉ।
ହୁଁ।
ହଉ ଆଉ।
ଆପଣ କଣ ହଷ୍ଟେଲରେ ରହି ପଢାପଢ଼ି କରୁଛନ୍ତି।
ହଷ୍ଟେଲରେ ରୁହେ ମେସ ରେ ବି ରୁହେ ଆମର ମୋ ଭାଇଙ୍କ ଆପାର୍ଟମେଣ୍ଟ ଅଛି ସେଠି ରୁହେ। ଏମ୍ତି ରୁହେ ଆଉ ପ୍ରପର୍ ରୁହେନି କେତ୍ ଦି ଦିନ୍ ଏଠି ରହିଯାଏ ଜିମ୍ କରେ ଆଉ ସେପଟେ ଭାଇଙ୍କ ପାଖ ରେ ରହିଲେ ଏଠିବି ଗୁଟେ ଜିମ୍ ନି ସେଠି ଜିମ୍ କରେ ସେଟା ଭାଇଙ୍କର ଜିମ୍ ଟା ଏକ୍ଚୁଲ୍ ନେଇ ଜିମ୍ କରେ ପଢ଼ାପୁଢ଼ି ଚାଲ୍ଛି ସେଗୁଡ଼ା ଆଉ
ଆଚ୍ଛା।
ପଢ଼ା ଟାଇମ୍ ରେ ପଡ଼ା ଆଉ ସଟର୍ଡେ ସଣ୍ଡେ ଏମିତି ଚାଲେ ଆଉ ମଜାମସ୍ତି ଟିକେ ଟିକେ
ବଏଜ୍ ମାନଙ୍କର କଣ ଅଛି ସଟର୍ ଡ଼େ କଣ ସଣ୍ଡେ କଣ ତାଙ୍କର ତ ଅଲ୍ୱେଜ୍ ମଜା ମସ୍ତି
ଅଲ୍ୱେଜ୍ ତ ସେମାନେ ସବୁ ଜିନ୍ଷର ମାନେ ମଜାକ୍ କାଢି଼କି ମଜାକ୍ ମସ୍ତି କରନ୍ତି ହଁ ହଉ ଆଉ ଭଲରେ ରୁହ ଲାଇଫ୍ ଟା ଗୋଟିଏ ଲାଇଫ୍ ଏଞୟ ବେଞ୍ଜୟ କର।
ହୁଁ ଉଁ ହଁ ତମେ ତ ଏଞୟ କରୁଛ ଆଉ ତମକୁ କଣ କହିବି ଆ
ତେବେ ନାଇ ପଢ଼ା ବି ଚାଲିଛି ପଢ଼ା ବିକ୍ରେ ବି ଏଞୟ କାଢ଼ିବାଉ କାଢ଼ିକି ଏମ୍ତି ଛୋଟ ମୋଟ ଏମ୍ତି ଚାଲେ ଆଉ
ଆଚ୍ଛା ତମର କିମ୍ତି ପ୍ଲସ୍ଟୁ କଣ
ମୋର ପ୍ଲସ୍ଟୁ ସେମ୍ତି ପଢ଼ାପୁଡ଼ିରେ ଯାଇଚି ମୋର ଥିଲା ଏଇଟି ଏଇଟ୍ ଥିଲା। ମୋର ମ୍ୟାଥ ଭଲ ହୁଏ ହଁ ମୋର୍ ଭୁବନେଶ୍ୱରରେ ହିଁ ପୁରା ମୁଁ ବାଲେଶ୍ଵରରୁ ସିନା ମୋର ଆଠ ଦଶ ବର୍ଷ ହିଁ ଭୁବନେଶ୍ୱର୍ ରୁ ହିଁ କଟିଯାଇଛି। ଟିକେ ବଦମାସ୍ ଥିଲି ତ ଘରେ ତ ମତେ ପଠେଇଦେଲ ଭୁବନେଶ୍ୱର୍ ଆଡ଼େ
ମୁଁ ଶୁଣିଛି ଭୁବନେଶ୍ୱରରେ ଆକଚୁଆଲି ପିଲା ବଦମାସ୍ ହୁଅନ୍ତି କିନ୍ତୁ ଘରୁକ ପଠଉଛନ୍ତି ବାହାରକୁ ଯେ ବଦମାସ୍ ହଉଛି ବୋଲି ଆ
ହାଁ ବଦମାସ୍ ତ ହୁଅନ୍ତି ତମେ ଠିକ୍ କହିଲ ବଟ୍ ଯିଏ ନିଜକୁ ବୁଝେଇକି ନିଜକୁ ବୁଝେଇକି ଯେ ରହିଲା ହଁ ଠିକ୍ ଅଛି ବଦମାସ୍ ମାନେ ଇନସେନ୍ସ ହଁ ଟିକେ ତ ମଜାମସ୍ତି ହଁ ଠିକ୍ ଅଛି ତା ବଲି ଗୋଟେ ଲିମିଟ୍ ଥାଏ ଗୋଟେ ହତ୍ ଥାଏ ସେଠୁ ଯଦି ପାର୍ ହେଇକି ଯଦି ମାନେ ଏମତି ମାନେ ମଜାମସ୍ ସେଗୁଡ଼ା ଠିକ୍ ନୁହଁ କାହିଁକିନା ଏବେ ଯୋଉ ଟାଇମ୍ ଅଛି ସେ ଟାଇମ୍ କୁ ୟୁଟିଲାଇଜ୍ କର ସେଥିରେ ବି ହଁ ପଢ଼ା ପଢାପୁଡ଼ି କର ଏଞୟ ବି କର ହଁ ଠିକ୍ ଅଛି ତା ବୋଲି ନୁହେଁ କି ହଁ ପଢ଼ାପୁଡ଼ିକୁ ଛାଡିକି ପୁରା ମାନେ ମଜାମସ୍ତି କର ୟେ କର ଆଉ ସେ ଟାଇମ୍ ଥରେ ଚାଲ୍ ଯିବ ଆଉ ତମେ ପରେ ଫୁଣି ରିଅଲାଇଜ୍ କରିବ ହଁ ସେ ଟାଇମ୍ ରେ ମୁଁ କିଛି କରଥିଲେ କି ହଁ ମୋ ଆଜି ମୋ ପାଖରେ ଗୋଟେ ଜବ୍ ଥାନ୍ତା କି କଣ୍ ଗୋଟେ ଥାନ୍ତା ମୋ ହାତରେ ଡିଗ୍ରୀ ଥାନ୍ତା କି ମୁଁ ଗୋଟେ ହଁ ଟିଚର୍ ହେଇପାରିଥାନ୍ତି କି କଣ୍ ହେଇପାରିଥାନ୍ତି ସମଥିଙ୍ଗ୍ ସମଥିଙ୍ଗ୍
ଆଛା।
ଯେତେ ସ୍କିଲ୍ ଗେନ୍ କରିବେ ସେତେ ଭଲ ଲୁକଙ୍କ ସହ ମିଶିବ ଜାଣିବ ଆଉ କଣ ସେମତି ଦୁନିଆଙ୍କ ସହ ମିଶିବ କୋଉ ଲୋକ କେମତି କଣ ବିହେବ୍ କରୁଛି
ସମସ୍ତଙ୍କ ସାହିତ ମିଶିବାଟା କଣ ଭଲ ନା କଣ?
ହଁ ଭଲ କଥା ନୁଅଁ ତମେ ତ ଗୋଟେ ୱାନ୍ ଟାଇପ୍ ଅଫ ଜାଣିବ ନା ହଁ ସେ ପିଲାଟା ଏମତି ରାଗି ସେ ପିଲାଟା ବହୁତ୍ ଇଗୋ ୱାଲା ସମସ ସମସ୍ତଙ୍କ ସହ କଥା ହବା ତ ଭଲ ନୁଅଁ ଉଁସ୍ ଉଁ ବେଶୀକାଲି ଷ୍ଟ୍ରେଞ୍ଜର୍ସ ଆଜିକାଲି ଲୋକ ଯେମତି ଖରାପ୍ ହେଲେଣି ମାନେ ଆଜିକାଲି ଦୁନିଆ ଯେମତି ଚାଲଚି ମାନେ ଅତ୍ ମାନେ ଦେଖ ମାନେ କା ଏ ଯୋଉଁ ରିସେଣ୍ଟ୍ଲି ଓଡ଼ିଶାର ଗୁଟେ କେସ୍ ଯୋଉ ହେଇଚି ମାନେ ଗୁଟେ ଝିଅ ଟା ଆଇଥିଲା ଗୋଟେ ଦିଲ୍ଲୀରୁୁ ଜାଣିଥିବ ଏଇ